ହ
ହୁଁ ଶୁଭ ସକାଳ ସାର୍।
ସକାଲୋ ଆଉଣ ଭଲ ଅଛନ୍ତି ସାର୍ ମ୍ୟାଡ଼ାମ୍।
ନମସ୍କାର ସାର୍ ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ବହୁତ ବଢ଼ିଆ ସାର୍ ଆଉ ଆପଣଙ୍କର ମାନେ କେମିତି କଣ ଚାଲିଛି ଜିମ୍ ଲାଇଫ୍ ଟା।
ଦିନ ଟା ଭଲରେ ଆ ବା ଯାଇଛି ଆପଣଙ୍କ ଦିନ କେମିତି?
ହଁ ସେମତି ଆଉ କଣ ଖରା ତ ଯେମିତି କରୁଛି ଜାଣିଛନ୍ତି ଆଉ କେତେ ମାନେ ଆମର ବଲାଙ୍ଗୀର ଟା କେତେ ହାଇଏଷ୍ଟ ଅଛି ପୃଥିବୀରେ।
ଆଜ୍ଞା ଆଜ୍ଞା ଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆଉ ସମ ଖରା ଲାଗି ସମସ୍ତଙ୍କ ଦେହ ଗୁଡାକ ବି ଟିକେ-
ଖରାପ ହେଇଯାଉଛେ ଅସୁସ୍ଥ ରହୁଛେ ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଦେହ ଲାଗି କେମ ଖରାରେ କଣ କଣ କରୁଛନ୍ତି ମାନେ ଦେହ ଲାଗି- କି ନିଜକୁ ସୁସ୍ଥ ରଖିବା ପାଇଁ କଣ କଣ କରୁଛନ୍ତି ଆପଣ-
ଅ ଦେହ ପାଇଁ ତ ସବୁବେଳେ ପାଣି ପିଇବା ଦରକାର ସାର୍ ଦେହ ଯେମିତି ପ୍ରକାର ଖରାପ ହଉଛି ମାନେ ଖରାରେ ଡିହାଇଡ୍ରେଟ ହେଇଯାଉଛି।
ଆଜ୍ଞା ଆଜ୍ଞା।
ସେମିତିରେ ବି ଲାଇଟ୍ ରହୁନି କମ୍ ଅଧିକ କମ- ସମୟ ରହୁଛି ସେଇଟା ବହୁତ ପ୍ରୋବ୍ଲେମ ହେଇଯାଉଛି ସାର୍।
ହୁଁ ଆମ ଏଇ ବଲାଙ୍ଗୀରରେ ବି ତ ବହୁତ ମାନେ ବିଦ୍ୟୁତ କାଟ ହଉଛି ତ ମାନେ ଦିନକୁ ତିନି ଚାରି ଥର ହଉଛି ମାନେ ତିନି ଚାରି ଘଣ୍ଟା ବି ହଉଛି ତା ମାନେ-
ଆଜ୍ଞା ଆଜ୍ଞା ହଁ ଚାଲି ଯାଉଛି ଆସୁନି ହଁ। ହେଲେ ଆପଣ ପଢ଼ାପଢ଼ି କଣ କରିଛନ୍ତି ଏବେ-
ହଁ ପଢ଼ାପଢ଼ି ତ ଏବେ ମୁଁ ଗ୍ରାଜୁଏସନ୍ ସରିଛି। ତାପରେ ମୁଁ କମ୍ପଟିଲାଇରେ ଅ ପଢିବା ପାଇଁ ମାନେ ଟ୍ରାକ୍ କରି କରୁଛ ଆଉ ଆଉ ଲାଇବ୍ରେରୀ ମୁଁ ପଳେଇ ଯାଉଛି ଲାଇବ୍ରେରୀରେ ଆଠ ଦଶ ଘଣ୍ଟା ଆ ସିଟ କାଟି ଦେଉଛି
ହଁ ହ ବଢିଆ କଥା ଲାଇବ୍ରେରୀରେ ଯାଉଛନ୍ତି ସେଠି ଏସିି ରହିକି ଦିନଟା ପଲେଇ ଯାଉଛି ଭଲ ଥିବ ଆପଣଙ୍କ
ପଢିବା ଏବେ ତ କମ୍ପିଟିସନ ବି କେତେ ବଢିଲାଣି ଜାଣିଛନ୍ତି ଆପଣ ଯଦି ପରିଶ୍ରମ କଲେନି ଆ କିଛି ହବନି। ସେଠି
ହଉ ହେଲେ ଆମେ ଆମେ କମ୍ପିଟିସନ କ ଆଉ ଦେଖିବା କି ଆ ଆମେ ଭାବିବା ପାଠ ପଢିକି ଭାବିବା ଯେ ନା ଆମକୁ ଗୋଟେ ଚାକିରୀ ଦରକାର ସେଟା ସେମିତି ହିଁ ଭାବିବା ଆମେ ନା
ହଁ କମ୍ପିଟିସନ ଦେଖିବାନି ମାନେ କେତେ ପିଲା ବହୁତ ଗୁଡା ପିଲ ଗୁଡା ତ ବହୁତ ପକଉଛନ୍ତି ବଟ୍ ପିଲା କ ଭି ଭାବିକି ଆମେ ପାଇବାନି ପାଇବା ସେଇଟା ଦେଖ ମାନେ ସେଇଟା ତ ଦୂର କଥା ବଟ୍ ଆମେ ଟ୍ରାଏ କରିବା କଥା ଆଉ ସେଇଟାକୁ ଚେଷ୍ଟା କରିବା କଥା ଆମେ ପାଇବା ପାଇଁ
ଏବେ ଯୋଉ ଆରାଇ ଏକ୍ଜାମ୍ ହେଇଥିଲା ଆପଣ ଦେଇଥିଲେ।
ହଁ ହଁ ମ୍ୟାଡ଼ାମ ମୁଁ ଦେଇଥିଲି ଆଉ ବହୁତ ବଢିଆ ହେଇଛି ବି
ଆଜ୍ଞା ଆଜ୍ଞା ଯାହା ହଉ ଭଲ ହଉ ହଁ ଆଉ କଣ ଖାଇଲେ ସକାଳେ?
ସକାଳଟା ବ୍ରେକଫାଷ୍ଟ ଆମର ଜଳଖିଆ ଟା ଆମର ରୁଟି ତରକାରୀ ଖାଇ ଦେଇେଇଛି ଆଉ
ଆଜ୍ଞା ଆଜ୍ଞା।
ଆଉ ଆପଣ କଣ କଣ ଖାଇଲେ ସ?
ସକାଳେ ମୁଁ ଉପମା ଖାଇଥିଲି। ଆଉ ଏବେ ଦିନ ବେଳେ କଣ ରୋଷେଇ କରଛନ୍ତି ନା ଘରେ କିଏ ଅଛନ୍ତି?
ହଁ ଘରେ ଅଛନ୍ତି ମୁଁ ତ ରୋଷେଇ କରେନି ଆ ଘରେ
ଆଜ୍ଞା ଆଜ୍ଞା ଆଜ୍ଞା ହଉ ହଉ ହଉ। ବଢିଆ କଥା ଆମେ ତ ବାହାରେ ରହୁଛୁ ନିଜେ ରୋଷେଇ କରିକି ଖାଇବାକୁ ପଡୁଛି।
ହଁ ହଁ ସେଇଟା ଗୋଟେ ଆପଣଙ୍କର ଗୋଟେ ଅ ନିଜେ କରିବା ଗୋଟେ ଅ କଷ୍ଟ କଷ୍ଟ ଲାଗୁଥିବ ଟିକେ ନ କି ଖରା ମାସରେ ପୁଣି ନିଜେ କରିକି ହ ଆପଣ ଏକା ରହୁଛନ୍ତି ବ୍ୟାଚଲର ରହୁଛନ୍ତି ବିଲର କଡ ରହୁଛନ୍ତି
ଆଜ୍ଞା ଦେଖା ତ ହଉନି ଯେ ଦିଦି ଗୋଟେ ସହିତ ରହୁଛି।
ହଁ ହଁ ହଁ ହଁ ହଁ।
ହଁ ହଁ।
ଠିକ ଠିକ ସେଇଟା ଆ ପାଠ ପଢିବା ପାଇଁ ଆପଣ ବି ରହୁଥିବେ ବାହାରେ ରହୁଥିବେ ଆଉ
ହଁ ଆଉ ଘ ଗାଁରେ ତ ରହିହବନି ଦେଖିବାକୁ ଗଲେ ଏମିତି ବାହାରେ ହିଁ ରହିକି ପାଠ ପଢିବାକୁ ପଡିବ।
ହଁ ଆଉ ଘରେ ରହିଲେ ବି ଘରେ ରହିଲେ ମାନେ ଏଇ ମାନେ ପାଠ ପଢି ହୁଏନି ବି ମାନେ ଏଇ କାମ ସେଇ କାମ ସେ କାମ ଦେଖିବା ବେଳୁ ନିଜ କାମ ମାନେ ପାଠ ପାଇଁ ସ ସମୟ ଦେଇ ଦେଇ ହୁଏନି।
ଆଜ୍ଞା ହେଲେ ଘରେ କଣ ହବ କି ଆପଣ ବହି କାଢିକି ବସିଥିବେ ପାଠ ପଢିବେ ବୋଲି କିଏ ଗୁଡେ ଡାକିଦବ ଏ କାମ ଟେ କରିକି ଆସିବେ ବୋଲି କହିବେ ସେମିତି ଜମା ପାଠ ପଢିବ ହୁଏନି।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ। ଆଉ।
ଆଉ ବୁଲାବୁଲି କରିବାକୁ କୁ କୁଆଡ଼େ ଯାଇଥିଲି କି ସାର୍?
ହଁ ବୁଲାବୁଲି କରିବା ତ ଏବେ ମାନେ ଏ ବର୍ଷ ଖରାରେ ତ କିଛି ବାହାରି ହଉନି। ହଁ କିନ୍ତୁ ସାଙ୍ଗମାନେେ କହି ଛନ୍ତି ମାନେ ଯିବା ବେଳୁ ମାନେ କୋଉଟେ କେଦାରନାଥ ନା କୁଆଡେ କୋଟେ ଯିବା ଯି ବୋଲି ଯା
ଓହୋ ଓୋ ହୋ ହେଲେ ଆପ ଆପଣଙ୍କ ମାନେ ଯିବାର ପ୍ରୋଗ୍ରମ୍ ଟା କେମିତି କଣ କହିଛନ୍ତି ଟିକେ କହିପାରିବେ ମାନେ ଯୋଉ କଥା ହେଇଛ ସାଙ୍ଗଟାକ ଆପଣ?
ହଁ ସେ ଆମର ଆ ମାନେ ଆଚ୍ୟୁଲି ପାଞ୍ଚ ଛଅ ଜଣ ପିଲା ବାହାରିଛନ୍ତି। ହଁ ସେପ୍ଟମ୍ବର ଅକ୍ଟୋବର ଆଡକୁ ଯିବାକୁ କହୁଛନ୍ତି କୁ ବଟ ସେ ହଁ ସେଇ ପିଲାର କଥା ଏବେ କହିପାରିବା କି ମାନେ ସେ ବୋଲେ କଣ ନାଇ ବଟ ଟିକେଟ ଗୁଡାକ କାଟି କାଟିଦେବା କହୁଛନ୍ତି ତା ଆଗରୁ। ଆଉ ସେତେବେଳେ ଯାହା ହବ ହବ ଆ ଏବେ ଟ୍ରେନରେ ପଳେଇବା ଟେନ ଟ୍ରେନ୍ ରୁ ଓ ଏଇଠୁ କୋଉଠିକି ଯିବା କହୁଥିଲେ ଟ୍ରେନ ରେ ଆମର ଦ୍ଵାରିକା ନା କୋଉଠିକି ଯିବା କହୁଥିଲେ ଦ୍ଵାରିକା ରୁ ପୁଣି ସେଇଠି ମାନେ
ଦ୍ଵାରିକା ର କେଦାର ନାଇ ଯିବେ।
ଆଜ୍ଞା ଆଜ୍ଞା।
ହଁ ଭଲ ହବ ଯାଇକି ବୁଲାବୁଲି କରିକି ଆସିବେ ସେଟା ଭଗବାନଙ୍କୁ ଟିକେ ଦର୍ଶନ କରିକି।
ହଁ ହଁ ହଁ। ମୁଁ ବି ତ ଦେଖିନି କେ ମାନେ ବାହାରେ ଆଡକୁ କେବେ ଯାଇନି ମାନେ ଏଇ ଆମର ତୀର୍ଥସ୍ଥାନ ଗୁଡ଼ାକ ମତ କେବେ ବାହାରକୁ ଯାଇନେଇ ତେ ଖିନି ସେଇଟା କଲେ ସବୁଆଡ଼େ ଦେଖେଇଲେ ବଢ଼ିଆ ହବ ଆଉ।
ଆଜ୍ଞା ଆଜ୍ଞା ହଁ ଯାଇକି ବୁଲିକି ପଲେଇ ଆସନ୍ତୁ ଭଲ ଆଉ
ହଁ।
ଆଉ
ଆଉ ଆପଣ ବାହାରକୁ ହଁ ହଁ ହଁ ଆପଣ କୁଆଡ଼େ ଗଲେନି କି ମାନେ ବାହାରକୁ ଯାଇଛନ୍ତି କେବେ କୁଆଡ଼େ ଯାଇଛନ୍ତି ବୁଲାବୁଲି କରିବାକୁ?
ନାଁ ବାହାରେ ବୁଲାବୁଲି କରିବାକୁ ସେମତି ମାନେ ଯାଇ ତ ନାହିଁ ଓଡିଶା ବାହାରେ କେବେ ଖାଲି ଓଡ଼ିଶା ଓଶା ମାନେ ଓଡ଼ିଶା ଭିତରେ ହି ଯାହା ବୁଲିଚି। ଏମତି ଜେଲା ଯା କୁଆ ଯାଏ କି
ହୁଁ।
ହଁ ମୁଁ ଯେତୋବେଲେ ବି ଏଡ଼ କରୁଥିଲେ ସେତେବେଲେ ଯାଇଥିଲି ଯୋଉ ଆନ୍ଧ୍ରାରେ ଆମର ଏକ୍ଜାମ ହୋଉଥୁଲା ତ ସେଠି ପଢ଼ିବାକୁ ଯାଉଥୁଲେ ଆ ଆମେ ଗଲାବେଳେ ସେଠି ବାହାରେ ବୁଲାବୁଲି କରିକି ଆସଚି। ଯୋଉ ବିଶାଖାପାଟନମ୍ ଏଇ ସବୁ ବେଶୀ କିଛି ସେମତି ଉ ବୁଲନେଇ ଆ ଆଜ୍ଞା ସେଇଟା ହିଁ।
ହଁ ମହେନ୍ଦ୍ରଗିରି ବି ଅଛି ନାଁ ବିଶାପାଟନମରେ?
ଆଜ୍ଞା କୈଳାସଗିରି ହଁ ସେଟା ଦ ଦର୍ଶନୀୟ ତାନ
ହଁ ସେଇଟା ମୁଁ ଏକ୍ଚୁଲି ବିଶାପାଟନମ ମୁଁ ବୋହୁତ ଥର ଯାଇଚି। ଦଶ ପନ୍ଦର ଥର ହେଇଗଲାଣି ଯାଇଚି। ବ କିନ୍ତୁ କୁଆଡ଼େ ମୁଁ ଯାଇ ବୁଲିବାକୁ ଯାଇପାରୁନି। ମାନେ ବୁଲିବି ବାକୁ ଟାଇମ୍ ରେ ମାନେ କ ଯୋଉ ଯଦି ବି ଯେବେ ବି ଯାଇଛଳଚି କାମରେ ଯାଇଚି ମାନେ ବୁଲିଯିବା ବୁଲିବା ପାଇଁ ଯାଇନାହିଁ।
ହଁ ହଁ ମେଡିକାଲ ପ୍ରୋବଲେମ କାହିଁକି ନାଁ ସିଆଡେ ଯୋଉ ହସ୍ ହସ୍ପିଟାଲଗୁଡ଼ାକ ଅଛି ସେଟା ବୋହୁତ ଭଲ ଡାକ୍ତରଖାନା ଆଜ୍ଞା ଆଜ୍ଞା ହଁ। ସେ ପ୍ରୋବ୍ଲେମରେ ଆପଣ ଯାଇଥିବେ ତାହେଲେ କୋହୁଛନ୍ତି ଯୋଉ।
ହଁ ହଁ ସାଙ୍ଗ ଆମ ଗୋଟେ ଆମ ମୋ ମାମୁ ପୁଅ ସେ ଓ ଯାଇଥିଲା ତ ସେଭେନ ହିଲସର ଯୋଉ ହସ୍ପିଟାଲଟା ଅଛି ବିସ୍ ତାବାନମରେ ସେଇଟାକୁ ଯାଇଥିଲି ମାନେ ସେ ସେ ତାଙ୍କର ସେଇ ସ୍ଵାସ୍ଥ୍ୟ ଅବସ୍ଥାକୁ ମାନେ ଠିକ ନଥିବାରୁ ଯାଇଥିଲ ତାଙ୍କ ଦି ଜଣ ମିଶ୍ ସିଏ ଯାଇ ଥିଲୁ ଉଁ ଆଉ ଏବେ ବି ତ ବାହାରକୁ ବୁଲି ଯିବା ପାଇଁ ମାନେ ନେ ଆମର ସାଧା ଟ୍ରେନ ରେ ଯାଇ ହବନି ମାନେ ଏତେ ଖରା ମାନେ ଦେହ ଖରାପ ହେଇଯିବ ହଁ ପନିପରା
ଏମିତି ମାନେ ନର୍ମାଲ ଖରାରେ ବି ଘରେ ରହୁଛେ ଯେ ଦେହ ଖରାପ ହେଇଯାଉଛି ଆଉ କୋଉଠି ଗୋଟେକୁ ଆମେ ଯିବା ବୁଲିବାକୁ ଯିବା ମାନେ ସେଠି ଆହୁରି ଦେହ ଖରାପ ହେଇଯିବ
ଆଜ୍ଞା ଆଜ୍ଞା ହଁ
ହଁ
ନାଇଁ ଗଲା ନିଜ ମାନେ ଯେବେବି ବାହାରକୁ ଯାଉଛନ୍ତି ମାନେ ନିଜ ସହିତ ମାନେ କିଛି ପାଣି ପାଣି ପାଣି ଗୁଡାକ ମାନେ ଦହି ହେଲା ମାନେ ଯୋଉଗୁଡାକ ଦିଅ ନିଜ ମାନେ ଓ ଆରଏସ୍ ହେଲା ପାଣି ସାଥ ଥିରେ ରଖିବା କଥା କଥା ତା ମାନେ ଯୋଉଠି ବାହାରି ଯାଉଛନ୍ତି
ଦେହକୁ ସବୁବେଳେ
ହୁଁ ସେଇଟାର ଡିହାଇଡ୍ରେସନ ନଅ ଯେମିତି ନହବ ସେମ ଖାଦ୍ୟ ଗୁଡାକ
ହୁଁ ଯେମିତି ଓଆରେଶ ଗ୍ଲୁକୋଜ ଏସବୁ ଧରିକି ରଖିଥିବା କଥା ହୁଁ
ଜଳୀୟ ଜିନିଷ ମାନେ ସବୁବେଳେ ପିଇବା କ ଥା ଆଉ ଖରାରେ ମାନେ ବଞ୍ଚିବା ପାଇଁ
କୁହନ୍ତୁ ହଁ ଘରେ ସମସ୍ତେ ବହୁତ ଭଲ ଅଛନ୍ତି ଆଉ। ହଁ କହିବା ପାଠ ପଢା ପାଇଁ ଘରକୁ ଯାଇ ହଉନି। ଯାଇ କି ଯେ ବୁଲିକି ଆସିଲି ଆଉ।
ହଁ ଆପଣ ମାନେ କଉ ଏକ୍ଜାମ ପାଇଁ ଆମେ ପ୍ରୀପେରେସନ ହେଉଛନ୍ତି ଆମର ଏଇ ମାନେ ଟିଚର ଏକ୍ଜାମ ପାଇଁ ଶିକ୍ଷକ ର ଲାଗି।
ଆଜ୍ଞା ଆଜ୍ଞା
ହଁ ଆପଣ ତ ଏଲଟିଆର ଫେଲ୍ଟିଆର ଦେଇଥିବେ। ତାହେଲେ ମାନେ ଏଲଟିଆର
ନା ମୁଁ ଏଲଟି ଆର ଦେଇ ନଥିଲି।
ହୁଁ ହୁଁ ହୁଁ।
ହୁଁ ହୁଁ ଏବେ ତ ଏବେ ତ ଯେଠି ବାହାରିବ ଆରେ ଟି ଟି ଜିଟି ଓ ବାହାରିବଛି ସେଟାକୁ ଜଗିକୁ ଅଛୁ ସରକାର ବାହାର କରୁନାହାନ୍ତି କଣ କରିବା ସାର୍।
ହଁ ସେଇଟା ତ ମୁଁ ବି ଟ୍ରାକ୍ କରୁଛି ସେଥିପାଇଁ ମୁଁ ଜଗି। ଛିି ଓ ଏ ଭି ବାହାରିବ ଆଦର୍ଶ ବିଦ୍ୟାଳୟଟା ଆମ ଏଇ ଜୁନ୍ ମାସରେ ବାହାରିବ କହୁଥିଲେ। ବାହାରିନି ସେଥିପାଇଁ ବି ମୁଁ ମାନେ ପ୍ରିପେର ହଉଛି।
ଆଜ୍ଞା ଆଜ୍ଞା ଆପଣଙ୍କ ବିଏଡ ସରିଯାଇଛି।
ହଁ ମ୍ୟାଡାମ ମୁଁ ମୋର ଏଇ ବର୍ଷ ହିଁ ସରିଛି। ମାନେ ସାର୍ଟିଫିକେଟ୍ ଏପର୍ଯ୍ୟନ୍ତ ଆସ ସିନି ମାନେ ଆସେ ଏଇ ମାସେ ଦି ମାସ ଭିତରେ ହିଁ ଆସିଯିବ ହଁ ଆନ୍ଧ୍ର ଆନ୍ଧ୍ର ବିଏଡ କରୁଥିଲି ମୁଁ ବି ମୋର ମୁୂଆ ତ ସେ ବିଜୟ ବାଡା ବିଜୟବାଡ଼ା ଦେଇକି ପୁରା ଆଗକୁ ଯିବାର ପଡୁଥିଲା ମତେ
ଓ ହେଲେ ଆପଣଙ୍କୁ ବହୁତ ଦୂରବ
ପାଖରି ପୁରା
ହୁଁ ହଁ ହେଲେ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ସାର୍ ନେକ୍ସଟ କଲ ଟେ କଥା ହବା
ହଉ ହଉ ଠିକ୍ ଅଛି ଥ୍ୟାଙ୍କ ୟୁ ଧନ୍ୟବାଦ